ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ।
ହଁ କୁହ କଣ କରୁଛ?
ଏଇ ବସିକିରି ପୁଅ କୁ ଟିକେ ଖୋଉଥିଲି ଆଉ ସେ ଟିଭି ଦେଖୁଛି ତା ସାଙ୍ଗରେ ଥିଲି ଆଉ। ଆଉ ଆପଣ କଣ କରୁଛନ୍ତି? ହ୍ୟାଲୋ।
ହଁ।
ଆପଣ କଣ କରୁଚନ୍ତି? ଆଚ୍ଛା ଆଚ୍ଛା। ହୁଁ ଆ ଆଚ୍ଛା। ଆଉ ରୋଷେଇବାସ ଆଜି ଲଞ୍ଚ କଣ କରିଥିଲେ?
ଆ ମୋର ତ ମା କରିଥିଲା ଆ ଭାତ ମୁଁ ତ ପଖାଳ ଖାଉଛି। ଭାତ ଆଉ ଗରମ ପାଇଁ ବହୁତ ଗରମ ହଉଛି ନା ହଁ। ଗରମ ପାଇଁ ଗରମ ଭାତ ଜମା ଇଚ୍ଛା ଇଚ୍ଛା ହଉନି ଖାଇବାକୁ। ତମ ପଖାଳ, ତିନି ଟାଇମ୍ ମୋର ପଖାଳ। ପଖାଳ, ଭଜା ଆଉ ଆମ୍ବ, ଆମ୍ବ ତ ଏବେ ସିଜିନ ଆମ୍ବ
ହୁଁ।
ଆଉ ପୋଡ଼ା ପୋଡି ଆଉ।
ହୁଁ। ଆମର ଆମର ବା ସେଇ ପଖାଳ ଆଉ ଉମ୍ ପାଚିଲା ପୋଟଳକୁ ପତୁଆ କରିଥିଲି ଶାଗ ଖଡରା ହେଇଯାଇଛି ମୁଁ କରିଥିଲି ଆଉ ସେ ପୁ ପାଚିଲା ପୋଟଳ?
ଯୋଉ ହଁ।
ସେଇ ପାଚିଲା ପୋଟଳ ଆପଣଙ୍କର କାଟେଇକି କାଟିକି ଆପଣ ଟିକେ ତେଲରେ ତାକୁ ଭାଜି ଦେଇକି ସେଥିରେ ଟିକେ ସୋରିଷ ଟିକେ ଆ ଜି କଞ୍ଚା ଗୋଟା ଜିରା ଆଉ ଆପଣଙ୍କ
ପୋଟଳ କୋରୁ।
ପତୁଆ, ନାଇଁ ନାଇଁ କୋରମା ନୁହେଁ। ପତୁଆ ମାନେ ଏ ଯେମତି ଆପଣଙ୍କର ଯେମତି ସବୁ ରକ ଯୋଉ ବାଟିକି ପତୁଆ କରନ୍ତିନି
ପତୁଆ ମାନେ ମୁଁ ଜାଣିପାରିଲିନି।
ଜାଣିପାରିଲେନି ନାଇଁ? ଯୋଉ ପଟ ପାଚି ଯାଇଥିବା ପୋଟଳ ଗୁଡାକୁ ନଷ୍ଟ ନକରିକି ତାକୁ ହେଲା କାଟିଦେବେ, ବୁଝିଲେ? କାଟିଦେବେ ଛୋଟ ଛୋଟ ଛୋଟ କରିକି କାଟିଦେବେ, କାଟି ଦେଇକି ତାକୁ ଟିକେ ତେଲରେ ଭାଜିଦେବେ, ବୁଝିଲେ? ତାକୁ ଗ୍ରାଇଣ୍ଡରରେ, ତାକୁ ମିକ୍ସଚରରେ ହଁ ମିକ୍ସରଟା ମିକ୍ସର ସେଥିରେ ପକେଇଦେବେ, ସେଥିରେ ଟିକେ ସୋରିଷ ଆଉ ଟିକେ କଞ୍ଚା ଏ ଇ ଇ ଯୋଉ ଗୋଟା ହଁ କ
କରିବ, ଗ୍ରାଇଣ୍ଡ କରିକି।
ଗ୍ରାଇଣ୍ଡର ନା ଗ୍ରାଇଣ୍ଡର ଯୋଉ ରଖିବେ ନା, ସେ ମିକ୍ସର ଜାରରେ ଆଗେ ସେ ପୋଟଳଟାକୁ ଯୋଉ ଭାଜି ଆଣିଥିବେ ତାକୁ ରଖିଦେବେ, ଜଷ୍ଟ ହାଲକା ଟିକେ ତେଲରେ ତାକୁ ଟିକେ ଖାଲି ଇଏ କରିଦେବେ।
ହଁ ଯେମତି ଟିକେ ହାଲକା ଭାଜି ହେଲା ଭଳି ଆଉ।
ହଁ ହଁ। ତା ଦେହରେ ଟିକେ ସୋରିଷ ପକେଇଦେବେ, ଟିକେ ଗୋଟା ଜିରା ପକେଇଦେବେ, ଚାରି ପାଞ୍ଚ ଫଡା ରସୁଣ ବାଦାମ ଆଉ ଏଗୁଡା ପକେଇଦେଇକି, କଞ୍ଚା ଲଙ୍କା ପକେଇଦେଇ ତାକୁ ଗ୍ରାଇଣ୍ଡ କରିଦେବେ, ବୁଝିଲେ। ଗ୍ରାଇଣ୍ଡ କରିସାରିକି ଟିକେ ଆଳୁ କାଟିକି ରଖିଥିବେ ଛୋଟ ଛୋଟ ଆଳୁ ଭାଜିଲା ଟାଇପର, ଆଳୁ କାଟିକି ରଖିଥିବେ ସେଥିରେ ତାପରେ ସେ ଆଳୁ ଗୁଡାକୁ କଣ ତେଲରେ ଗୋଟା ଜିରା ଆଉ ଫୁଟଣ ଛାଡି ଦେଇକି ଶୁଖିଲା ଲଙ୍କା ଛାଡ଼ି ଦେଇକି ସେ ଆଳୁକୁ ପକେଇ ଦେଇକି ତାପରେ ଯୋଉ ନା ଭାଜିବେନି, ସେମତି ଗୋଟା ସେ-ସେମତି ପକେଇଦେବେ, ଆଳୁ କଞ୍ଚା ଆଳୁ ପକେଇ ଦେଇକି ସେ ଯୋଉ ଗ୍ରାଇଣ୍ଡ ମିକ୍ସଚର ଇଏଟା ସେଇଟା ପକେଇଦେବେ ସେଥିରେ। ପକେଇ ଦେଇ ସେଇଟା ଟିକେ କଞ୍ଚା ଯୋଉ ଆମର ପିଆଜ, କାଟିକି
ହୁଁ।
ସେଇଟା ପକେଇ ଦେଇକି ଢାଙ୍କୁଡ଼ା ଯେମତିି ପାଣି ଦେଇକି ଢାଙ୍କୁଣୀ ଦେଇଦବେ, ସିଏ ଆପେ ସିଝିକି ଆଉ ଆଳୁ ଗୁଡ଼ା ସିଝି ଦେଇକି, ଅଳ୍ପ ପାଣି ଦେବେ ବେଶୀ ପାଣି ଦେବେନି ପାଣିଆ ହେଇଯିବ। ଆଳପ ପାଣି ଦେଇକି ତାକୁ ଢାଙ୍କୁଡି ଦେବୁ ଢାଙ୍କୁଡି ଦେଲେ ସିଏ ନାଇଁ ପୁରା ଆ ଆପଣଙ୍କର ପତ୍ରପଡା ଆଗ ଜାଣିଛନ୍ତି ନା ପତ୍ରପଡା ହଁ ହଁ ସୁଖା ସୁୁଖା ହବ। ହଁ ଟିକେ ଦେଖିବେ ବସି ଆସିଲା ପରେ କନଚା ସୋରିଷ ତେଲ ତା ସରିଷ ଦେଲେ ତା କଡେ କଡେ ଦେଇଦେବେ ଦେଇ ଦେଇକି ତାକୁ ଟିକେ ଇରେ ତାକୁ ଟିକେ ଖସ ଖୁସ ଆପଣଙ୍କ ଖଣତରେ ଟିକେ ଏପଟ ସେପଟ ତାକୁ ନଉଟେଇ ଦେଲେ ଠିକ ହେଇଯିବ ବଢିଆ ଲାଗେ।
ଓହୋ ସେମିତି ବି ହୁଏ ମୁଁ ଆଜି ଜାଣିଲି ମୁଁ ନାଁ ବି ଶୁଣି ନଥିଲି।
ଆମେ ସବୁ ଜିନିଷ ଆପଣଙ୍କର ଜହ୍ନି ଚୋପ ପା ଆପଣଙ୍କର କଦଳୀ ଚୋପା ଆଉ ଆପଣଙ୍କର ଏ ଯୋଉ ଏମିତି ହଁ।
ଆଚ୍ଛା ମତେ ପୋଟଳର ପୋଟଳ କୋରମା ଟା ଭଲ ଲାଗେ ନହେଲେ ମୁଁ ପୋଟଳ ବେଶୀ ଖାଏନି ଭଜା ହେଲେ ବି ମତେ ସେତେ ଭଲ ଲାଗେନି, ମତେ କୋରମାଟା ଭଲ ଲାଗେ।
ଚା ଟିକେ ଖାଇତେ ଭଲ ଲାଗେ। ଆ ନଡିଆ ରସ ଦେଇକି ଟିକେ କଲେ ତାକୁ କୋରମା ଟାଇପରେ କଲେ ତାକୁ ଖାଏ ଜୋଳ କଲେ
ହଁ ମତେ ସେଇ ମଗଜ ଯୋଉ ଚାର ମଗଜ କାଜୁ ଦେଇକି ଯୋଉ କଲେ
ହଁ ନାଇଁ ଆମର ମୋ ମା ରୋଷେଇ କରିଥାନ୍ତି ଆ କେବଳ ନଡିଆ ରସ ଦେଇ କରନ୍ତି। ସେଇଟା ବଢିଆ ଲାଗେ, ନଡିଆରେ ରସରେ ଦେଇ କରନ୍ତି ସେଇଟା ବଢିଆ ଲାଗେ ମସଲା ଦେଇକି।
କ୍ଷୀରଟା ବାହାରେ ସେଇଥିରେ।
ହଁ ହଁ ହଁ ହଁ ସେଥିରେ ଆଉ କିଛି ପଡିବନି କାଜୁ ଚାରୁମଗଜ ପଡିବନି କେବଳ ସେ ନଡିଆ ରସରେ ଅଦା ଦେଇକି କରନ୍ତୁ କିମ୍ବା ମସଲା ଦେଇକି କରନ୍ତୁ। ତ ଯାହାବି କଲେ ସେଇଟା ବଢିଆ ଲାଗେ ଟେଷ୍ଟ ଆଉ ସେଇଟା ଖାଇବାକୁ ଭଲ ଲାଗେ ନହେଲେ ଏଇ ପୋଟଳ ଏଇ ପତଳା ମତା କରିକି ଖାଇବାକୁ ଭଲ ଲାଗେ।
ହଁ ମତେ ତ ମୁଁ ପୋଟଳ ପୋଟଳରେ ମତେ କେବଳ ସେଇ ପୋଟଳ କୋରମା ଟା ହିଁ ଭଲ ଲାଗେ ମୁଁ ଘରେ ସେମିତି ବହୁତ କମ କରାଯାଏ।
ଲାଗିବ।
ହଁ ମୁଁ କରିବି କେତେବେଳେ ଆଉ ହଁ ମୁଁ କରିବି ଦିନେ ଏଇଟା ଆଉ।
ତା ପିତା ଶାଗ ଯୋଉ କୁହନ୍ତୁନି। ପିତା ଗମା ତାକୁ ବି ସେମିତି ପିତା ଗମା କୁହନ୍ତିନି ପିତା ଗମା। ଛୋଟ ଛୋଟ ପତ୍ର ହେଇଥାଏ। ହଁ ହଁ ହଁ।
ଅ ହ ଧନ ଏ ଯୋଉ ଇଏମ ସଜନା ଶାଗ ସଜନା ଶାଗ।
ନାଇଁ ନାଇଁ ପିତା ପିତା ଶାଗଟା ଅଲଗା ସେଟା ପିତା ଗମା ଗୋଟେ ଶାଗ ଥାଏ। ହଁ ସେଇଟା ଗୋଟେ ସେମିତି କଲେ ଭଲ ଲାଗେ ତାକୁ ଖାଇବାକୁ ଭଲ ଲାଗେ ବାଦାମକୁ ଖାଲି ବାଦାମକୁ ସେମିତି କରିପାରିବେ ଆପଣ।
ହଁ ବାଦାମ ତ ସେମିତି ମାନେ ଯେମିତି ମୁଁ ସେଟା ଦେଖି କରିନି କେବେ କିନ୍ତୁ ସେଟା ଯୋଉ ଆସେ ୟୁଟ୍ୟୁବ୍ ହେରିକା ଭିଡିଓରେ ଦେ ଖିଛି ସେମିତି ତାକୁ କଷା ଭଳି କରିକି ପୋଡା ଟାଇପର ପତ୍ର ପୋଡା ଟାଇପର କରନ୍ତି। ବାଦାମ। ମୁଁ ଜାଣିଛି ସେମିତି କରନ୍ତି ପୋଟଳ ହରକାବି କରନ୍ତି ବୋଲି ମୁଁ ସେଇଟା ଜାଣିନଥିଲି।
ହଁ ଜହ୍ନିଛ ମତେ ସ ଆପଣଙ୍କର ଲାଉ ଲାଉ ଚୋ ପା ଲାଉ ଚୋପା ସେଟା ବି ବଢିଆ ଟେଷ୍ଟ ଲାଗେ।
ହଁ।
ଆମ ପ୍ରାୟତଃ ଅଧିକାଂଶ ଦିନ ଆମର ପତୁଆଟା ନିହାତି ହୁଏ। ପତୁଆଟା ନିହାତି ଆମର ହୁଏ। ଆଉ ହେଲା ହଁ ସେଟାକୁ ପତୁଆ କୁହନ୍ତି ଆମର ଏପଟେ।
ଅ ହ।
ପତ୍ର ପଡା ପତ୍ରରେ ଯେମିତି କଦଳୀ ପତ୍ରରେ ପ ପକେଇକି ଚୁଲି ରେପକାନ୍ତି ସେ ଗୋଟେ ଟେଷ୍ଟେ ଅଲଗା ତା ଟେଷ୍ଟେ ଟିକେ ଅଲଗା ଆସେ ଇଏ କଢାରେ କରିଲେ ଆଉ ଟିକେ ଅଲଗା ଟେଷ୍ଟେ ଆସେ।
ପତ୍ରରେ ସେଇଟା ଯେମତି ମାନେ ତାର ଧୂଆଁ ଧୂଆଁ ବାସ୍ନାଟା ଆସେ ନା ତ ସେଇଟା।
ହଁ ସେଟା ଟିକେ କୁଳିଆ କୁଳିଆ ବାସ୍ନା ଆସେ ହଁ।
ହଁ ହଁ। ସେଇଟା ଟିକେ ଅଲଗା ଲାଗିବ ଏଇଟା ଏଇଟା ଗୋଟେ ଅଲଗା ତମେ କହିଲ ଆଉ ଏଇଟା ଟିକେ ଅଲଗା। ଆଉ କଣ ଆଉ ଘରେ ସବୁ କଣ କରୁଚନ୍ତି?
ଆଉ କେହି ନାହାନ୍ତି ମୋ ହଜବେଣ୍ଡଙ୍କର ଆଜି ଟିକେ ଇଭେଣ୍ଟ କାମରେ ସେ ବାହାରି ଗଲେଣି। ଆଉ ଆମ ଶାଶୁ ବିଲଆଡେ ଯାଇଚନ୍ତି। ଶଶୁର ତ ନାହାନ୍ତି ହୋଟେଲରେ କାମ ସରିକି ଆସିବେ ଆଉ ଆମେ ମା ପୁଅ ସିଏ ରୋଷେଇ କରନ୍ତି
ଓହୋ କୁକ୍ ଅଛନ୍ତି ଆଉ
ହଁ କୁକ୍ ଅଛନ୍ତି ଆଉ ହଁ ଆଉ କେହି ନାହାନ୍ତି ଆଉ
ତମେ ତମ ସ୍ୱାମୀ ଗୋଟେ ପୁଅ କି
ହଁ ସେ ଗୋଟେ ଜଣେ ଆଉ ଭଉଣୀ ଜଣେ ଭଉଣୀ ପଢୁଚି।
ବାହା ହେଇନାହାନ୍ତି।
ନା ନା।
ପଢା ଚାଲିଚି ଆଉ
ହଁ।
କେତେ ବର୍ଷ ହେଲାଣି ତମ ବାହାଘର।
ହଁ ଛଅ ବର୍ଷ ପୁରି ଗଲା ଆଉ।
ଓହୋ ଛଅ ବର୍ଷ ହେଇଗଲାଣି ପୁଅ ତାହେଲେ ବଡ ଟେ ହେଇଯିବ।
ନାଇଁ ଛଅ ପୁଅ ମୋର ଦୁଇ ବର୍ଷ ତିନି ମାସ ହେଲା।
ଅହ।
ମୁ ଟିକେ ଡିଲେ ରେ ହେଇଚି ଆଉ।
ହଁ।
ଆଉ ଆପଣଙ୍କର ଘର ଟା କୋଉଠି।
ମୁଁ ଅନୁଗୁଳୁରୁ।
ହୁଁ ହୁଁ।
ଅନୁଗୁଳୁ ଜାଣିଥିବ ସେଇ ନାଇଁ ମୁଁ ର ମ୍ୟାରେଜ ହେଇନି ବାହାଘର ହେଇନି। ମୋର ଏବେ ପଢା ପଢି ଚାଲିଚି ହଁ। ପଢାପଢି ସରିଲାଣି ଏଇ ଭିତରେ ହବ ଆଉ ଏଇ ବର୍ଷ ନହେଲେ ଆର ବର୍ଷ ହେଇଯିବ। ମର ସରିଲାଣି ପ୍ଲସ୍ ଥ୍ରୀ ସରିଲାଣି। ପ୍ଲସ୍ ଥ୍ରୀ ସର୍ଲାଣି।
ଆଚ୍ଛା ଆଚ୍ଛା।
ଏଇଟା ଆମର ପୋ ପିଜିର ଲାଷ୍ଟ ଇୟର ତ ସରିଲାଡୁ ଦେଖିଆ କଣ ଯଦି ଗମେଣ୍ଟ ତରଫ୍ରୁ ଚା କିରି ହେଲା ନହେଲେ ମ୍ୟାରେଜ ଆଉ। କରୁଚି ଅଲଗା ବି କରୁଚି ବର୍ତମାନେ ଯେମତି ଘରେ ରହିକି ଜାଣିଥିବ କାମ କରନ୍ତି ଅନଲାଇନରେ। ସେମତି ବି ଗୋଟେ କରୁଚି ଗମେଣ୍ଟଲିଆ ଶୁନେ ନା ବୋହୁତ କମ୍ ଆସୁଚି ଆଜିକାଲି ଗର୍ମେଣ୍ଟର ଯେତେ ସବୁ ଏ ପରୀକ୍ଷା ଆସୁଚି। କି ଯାହା ସବୁ ବାହାରୁଚି ଚାକିରି ବାକିରି। ତ ସେଇଥି ପାଇଁ ଅନଲାଇନ ରେ ଗୋଟେ କରୁଚି ଯେମତି ହ ଅନଲାଇନ। ଘରେ ରହିକି ଯୋଉ କାମ ଯେମତି କରନ୍ତି ସେଇଭଳିଆ। ଯାହା ହେଲେ କରିଲେ ହେଲା ଯୋଉ ପଟୁ ହେଲେ ଗୋଟେ ପଇସା ଆସିଲା। ଓହୋ କୋଉଥିରେ କରୁଥିଲେ ମାନେ କୋଉ କମ୍ପାନୀ ରେ?
ହେଲେ
ଓହୋ ହଁ ମୁଁ ବି ସେଇଥିରେ କରୁଛି କଣ ପାଇଁ ଛାଡିଦେ ସେଇଠି ମୁଁ ସେଇଥିରେ କରିଛି ମୋର ଏତେ ବର୍ଷେ ହବ। ହୋଉ ହ ମୁଁ ବି ସେଇଥିପାଇଁ କରୁଛି ସେ ବର୍ଷେ ଆଉ କଣ ତମ ଖବର ରଜ କେମିତି ଗଲା ତୁମର? ହ୍ୟାଲୋ। ହ୍ୟାଲୋ।
ହ
କଥା ଶୁଣା ଯାଉନି ତମର।
ମୁଁ କହିଲି କଣ କହିଲେ ବୁଝିପାରିଲିନି?
ତମ କଥା ହିଁ ଶୁଣାଯାଉନି। କହିଲି ରଜ କେମିତି ଗଲା ତମର ରଜ ତମ ଆଡେ କେମିତି ପାଳନ ହୁଏ?
ଭଲ ଗଲା ଆମର ଟିକେ ହେଇଗଲେ ଏତେ ଶୁଦ୍ଧ ହେଇଗଲା ତ। ଶୁଦ୍ଧରେ।
କଣ ହେଇଥିଲା କି କାହାର? ଆପ୍ କେଲିଏ ଆଉ ଯେତିକି ପାଣି କେଲିଏ। ଓହୋ ଆଉ କଣ ହାଲ ଚାଲ କୁହ।
ଦଶ ଏଗାର ଦିନ ପଡେ।
ଓହୋ।
ସେଥିପାଇଁ ବେକାର ଗଲା ରଜରେ ଆଉ।
ହଁ ଆମର। ହଁ ଘରେ ସମସ୍ତେ ଘରେ ସମସ୍। ତ ଅଛନ୍ତି ମାନେ ବଡ ଫାମିଲି ନା। ସମସ୍ତେ ଅଛନ୍ତି ହଁ।
ହୁଁ ହୁଁ।
ଆମର ତ ଏଠି ରଜ ଏଥର ଯାହା। ଯାତ୍ରା ହେଇଥିଲା ନା ତ ଭଲ ହେଇଥିଲା ପାଗ ବି ଟିକେ ଭଲ ଥିଲା ବେଶୀ ଖରା ନାହିଁ କି ବର୍ଷା ନାହିଁ। ଭଲ ଥିଲା ଯେ ଯାଇଥିଲୁ ବୁଲାବୁଲି କରିବା ପାଇଁ ବୁଲାବୁଲି କରିଥିଲୁ ଏଇଠି ଯାତ୍ରା ଘଡି ପଡ଼ିଥିଲା ନା ତ ସେଇଠୁ ବୁଲାବୁଲି କରିଥିଲି ସବୁ ଭାଇ ଭଉଣୀ ମାନେ ବି ଆସିଛନ୍ତି ରଜରେ। ଛୁଟି ଅଛି ନା ଏବେ ସ୍କୁଲ ତ ସମସ୍ତେ ଆସିଛନ୍ତି। ଯାଇ ବୁଲାବୁଲି କରି ଆଉ ବୁଲାବୁଲି କରିକି ଆସିଥିଲୁ। ଆଉ ରଜରେ କଣ ତମର ସ୍ପେଶାଲ ପିଠା ପୁଠି ହୁଏକି ନାଇଁ?
ପିଠା ହେଇଥାନ୍ତା ଆମର ତ ବି ଆମର ବି ରଜ ଭଲ ହୁଏ।
ହଁ ସେଇଟା ତମର କାମ ରହିଗଲା ଆଉ।
ହଁ ତଥାପି ମୁଁ ଯାଇଥିଲି ମୋ ପିଇଷି ଶାଶୁଙ୍କ ଘର ଡାକିଥିଲେ। ମୁଁ ବାର ଦିନ ଦିନ ଯାଇଥିଲି ଯାଇ ତାଙ୍କର ବି ସେମିତି ଯାତ୍ରା ମେଳା ପଡିଥାଏ ତ। ଆଉ ଏ ମୁଁ ତ କେହି ଏ ବର୍ଷ ଯାଏନି ଏ ବର୍ଷ ଯାଇକି ବୁଲି ବୁଲାକି ଆସିଛି। କାଲି ଦୁଇ ଦିନିର। ହଁ ଦୁଇ ଦିନି ରହିଲି ତାଙ୍କ ଘରେ ସବୁ ଗେଷ୍ଟ ଭର୍ତ୍ତି ଯାଇଥିଲେ ତ। ତାଙ୍କ ସବୁ ଝିଅ ଝିଆଣି ସବୁ ଆସିଥିଲେ। ଆଉ ସେ ମତେ ବି ଡାକିଥିଲେ କହିଲେ ଆ ହଁ। ସେ କହିଲେ ଆ ଆସିକି ଟିକେ ମତେ ହେଲ୍ପ କରିବୁ ମୁଁ କହିଲି ହୋଉ ଯିବି। ଯାଇଥିଲି।
ସେଇ ପାଖରେ କି ତମ ଗାଁ ପାଖ।
ଉଁ ଆମର ଗୋଟେ ଦେଢ କିଲୋମିଟର। ଡିଷ୍ଟାସ ହଁ।
ଘର ପାଖାପାଖି ଆଉ।
ହଁ ହଁ ହେଲେ ଆସି ହୁଏନି ସେଇଠି ତାଙ୍କ ଘରେ ଦି ଦିନି ଥିଲି। ମୁଁ କେବେ ବି ରୁହେନି ତ ପଳେଇ ଆସେ ସେ କୁହନ୍ତି କି ଆମର ଗୋଟେ ବୋହୁ ତୁ ଆସିବୁନି ରହିବୁନି କି ହବ?
ହଁ।